ହାଲୋ
ହୁଁ।
ଆଉ କଣ କରୁଛ ଏବେ?
ଏଇ ସନ୍ଧ୍ୟାରେ ବସିଥିଲି ଆଉ ତମେ କଣ କରୁଛ?
ମୁଁ ବି ବସିଥିଲି ଏଇ ଦାଣ୍ଡ ଆଡେ।
ଉୁଁ ହୁଁ ସନ୍ଧ୍ୟାବେଳେ କଣ ଖାଇଥିଲ?
ସନ୍ଧ୍ୟାବେଳେ ଏଇନା ଆଉ ଖାଇନି।
ଓ ହୋଁ କାହିଁକି?
ଖାଇବି ଆଉେ ଟିକେ ପରେ।
ଓହୋ ରାତିରେ ରୁଟି ନା ଭାତ ଖାଅ।
ରାତିରେ ଆଜି ଭାତ କରାହଉଛି ବୋଧେ ହଁ ଭାତ କରାହଉଛି ଆଜି।
ହଁ ହଁ ଆଉ ଘରେ ସମସ୍ତେ ଭଲ ଅଛନ୍ତି।
ହଁ ଭଲ ଅଛନ୍ତି ତମର?
ହଁ ଆମର ଭଲ ଅଛନ୍ତି।
ଉଁ ହୁଁ, ରାତିରେ ଆଜି କଣ ଖାଇବାରେ?
ଖାଇବାରେ ରୁଟି ଆଉ କଣ ହବ। ଲେଟ୍ ରେ ଟିକେ ରୁଟି ହୁଏ ତ, ଟିକେ ଲେଟ୍ ରେ ହୁଏ।
ହୁଁ।
ହୁଁ। ଆଉ
କହିଲି ତମ କଣ ମାନେ କଣ କରିବା ପାଇଁ ଭଲ ଲାଗେ? ମାନେ ବୁଲାବୁଲି କରିବା ପାଇଁ କି ରୋଷେଇ କି କଣ?
ଉଁ ଆକ୍ଚୁଆଲି ମୋ ମା ହେଲା ଜବ୍ ହୋଲ୍ଡର ହେଲା ତଉ ହ ସବୁ ଦିନ୍ଷ ମୋତେ କରିବାକୁ ପଡ଼େ ଆଉ, ରୋଷେଇ ବାସ ସବୁ କିିଛି ମ୍ୟାନେଜ୍ କରିବାକୁ ପଡ଼େ ଆଉ।
ଓହୋ।
ହଁ।
ଭୋଜି କରିଥିବେ ତ?
ହଁ ଭୋଜି ଆକ୍ଚୁଆଲି ଆମର ଏଠି ନା ଘର ପାଖରେ ଗୋଟେ ଯାହା ହେଇଚି ହେଲା। ଆଉ
ଶୁଣି ପାଇଲିନି।
ହାଲୋ।
ହଁ କୁହ କୁହ?
ହଁ। ଆମେ ହଁ ଆମ ଘର ପାଖରେ ଏଠି ଗୋଟେ ବିଚ୍ ଅଛି ହେଲା।
ହୁଁ।
ହ ସେଠି ହିଁ ମାନେ ଡିସେମ୍ବର ହବା ଟାଇମ୍ ରେ ବୋହୁତ୍ ତିହିଁ ଭୋଜି ଭାତ ସେଠି ହୁଏ ଆଉ। ତ ଆମର ଏମିତି ସାଙ୍ଗସାଥି ଯାହା ବ୍ୟାଚ୍ ଫିଷ୍ଟ ହୁଏ। ଆଉ ଦେନ୍ ଫ୍ୟାମିଲି ପିକ୍ନିକ୍ ଗୋଟେ ଟାଇପ୍ ର ହୁଏ ଆଉ। ମାମୁ ଘର, ମାଉସୀ ଘର, ଏମିତି ଆଉ।
ହୁଁ ହୁଁ।
ହୁଁ
ଆମେ ତ ସମସ୍ତେ ଯାଉ ହାରି, ଜଙ୍ଗଲକୁୁ ଯାଉ ହାରି ଆମେ ଭୋଜି କରିବା ପାଇଁ।
ଓହୋ। ତମେ ସେଠି ବୋହୁତ୍ ପାହାଡିଆ ଜାଗାକୁ ଜଙ୍ଗଲ ବୋହୁତ୍ ନା।
ନା ନା ଏତେ ଜଙ୍ଗଲ କାହିଁ ଏଠି। ଯୋଉ ଖାଲି ଗୋଟେ ପାହାଡ ଅଛି ଆମ ଗାଁ ପାହାଡ।
ହୁଁ।
ଜଙ୍ଗଲ ଏଠାରେ ବେଶୀ ନାହିଁ।
ବାକି ସେ ପାହାଡରେ ମାନେ ଯୋଉ ମୟୂର ମନେ ରହନ୍ତି ନା ରହନ୍ତି ନି?
ମୟୂର ମାନଙ୍କୁ ଆମେ ଏଠି କେବେ ଦେଖିନୁ। ସିଆଡେ ବି ଯିବା ଆସିବା ହୁଏନି ଆମର।
ଉଁ ହଁ ହଁ।
ମଝିରେ କଣ ହେଇଥିଲା ନା ଗୋଟେ ବାଘଟେ ପଳେଇ ଆସିଥିଲା।
ହୁଁ।
ହଁ ଏଇଟା ତା ଦେଖିକି ମାନେ ଏ ସବୁ ପୋଲିସ୍, ଫୋଲି ସ୍ ଡାକିଥିଲେ ଆସିଥିଲେ ବି ହେଲେ ଧରି ପାରିଲେନି ତା ପଳେଇଲା କୁଆଡେ ଗୋଟେ।
ଓହୋ।
ଗୋଟେ ଷଣ୍ଢ ଟାକୁ ମାରି ଖାଇ ଦେଇେଇଥିଲା। ଆଉ ଗୋଟେ ଲୋକଟାକୁ। ହେଲା ଏ ସେ ଯୋଉ ଲୋକଙ୍କୁ ମାରି ଖାଇଲା ହେଲେ, ସେ ଲୋକଟା ଆମ ଗାଁ ରୁ ନୁହଁ ଆଉ ଅଲଗା ଗାଁରୁ।
ଓହୋ ଲୋକକୁ ମାରି ଖାଇଦେଲା?
ହଁ ସେ ମାନେ ରାତିରେ, ତା ବିଲରେ ଜଗିବା ପାଇଁ ଯାଇଥିଲେ। ସେଇଠୁ ସି ଆସିକି ଖାଇ ଦେଇଥିଲା।
ଓହୋ, ହୋ।
ଆମେ ରାତିରେ ଆଉ ଘରୁ ବାହାରୁ ନଥିଲୁ ସେତେବେଳେ। ଯେତେବେଳେ ବାହାରିଥିଲା। ହଁ।
ହୁଁ।
ତାପରେ ତା ତୁ ତ ଆଉ ଧରି ପାରିପାଇଲେନି କୁଆଡେ ପଳେଇଲା ଗୋଟେ।
ହୁଁ କିନ୍ତୁ ଆସିନଥିବ ଯୋଉ ଫରେଷ୍ଟର ମାନେ ସବୁ ଆସିନଥିଲେ?
ହଁ ଆସିଥିଲେ ହେଲେ ତାକୁ ଧରି ପାରିଲେଣିି କେହି।
ଓହୋ ହୋ।
ମାନେ ଗୋଟେ ମହାବଳ ବାଘ ଟେ ପଳେଇ ଆଇଲା ତା କେହି ଧରି ପାରିଲେନି, ଆମେ ଆଉ ଡରିକି ଘରୁକୁ କେହି ବାହାରିକି ଯାଇ ପାରୁନଥିଲୁ କୁଆଡେ ରାତିରେ।
ହଁ। ଉଁ ହରିଣ ହୁରିଣ ସେପଟେ ବାହାରନ୍ତି ନା ବାହାରନ୍ତେ ନି?
ନାଁ ମ ଏଠି ହରିଣ କେହି ନା
ଆମ ଏପଟେ କିନ୍ତୁ ଯୋଉ ଜଙ୍ଗଲ କହୁଥିଲେ ସି ବିଚ ସେପଟେ ତ ଜଙ୍ଗଲ ଅଛି ନା। ତ ସେ ବେଳେ ବେଳେ ଖରାଦିନେ କଣ କଇଲ ଚାରି ପାଞ୍ଚ ହରିଣ ଦୌଡିକି ପଳେଇ ଆସିବେ ବିଲେ ବିଲେ। ତାପରେ ଲୋକ ପୁରା ଗୋଢେଇବେ ଗୋଢେଇବେ, ତାପରେ ସିଏ ହରିଣକୁ କୋଉ ଲୋକ ପାରିବେ ତାକୁ।
ହଁ।
ତାଙ୍କର ତ ପ୍ରଖର ଦୌଡିବା ଟା ନା ତ ସେ ଦୌଡ଼ିକି ପଳାନ୍ତି।
ହଁ ହଁ।
କିନ୍ତୁ ପ୍ରାୟ ପଳେଇ ଆସନ୍ତି ଖରା ଦିନେ ପ୍ରାୟ। ଏପଡେ କୋଣାର୍କ ସାଇଡ ଗୋଟେ ଯୋଉ ମେରାଇନ୍ ରୋଡ। ଗଗୁଡା ଯୋଉ ଜଙ୍ଗଲ ଗୁଡା ସେଠି ପ୍ରାୟ ହରିଣ ଥାଏ।
ହୁଁ।
ହୁଁ, କୋଣାର୍କ କେବେ ଆସିନା ଯୋଉ ସୂର୍ଯ୍ୟ ମନ୍ଦିର?
ନା ଯାଇନୁ।
ହଁ ଏକାଥରେ ପୁରୀ ଆସିଲେ କୋଣାର୍କ ବୁଲିବ ଆଉ ସବୁ ଏପଟେ ଗୋଟେ ଟ୍ରିପ। ପୁରା ଦି ଦିନ ତିନି ଦିନ ଲଗେଇ ବୁଲିକି ଯିବ ଆଉ।
ଭାଇ ଯାଇଥିଲେ ଆଉ ବାପା ବି ଯାଇଥିଲେ ସେ ଦେଖିକି ଆସି ସବୁ କୁହନ୍ତି ମାନେ ନନ୍ଦନକାନନ କୋଣାର୍କ ସବୁଆଡେ ବୁଲି ବୁଲେଇ ଆସୁଛନ୍ତି ସବୁ କୁହନ୍ତି ଏଠୁ ଆମେ ଶୁଣୁ ଖାଲି ଘରେ ବସିକି ଆଉ।
ହି ହି ଇହି ହଁ। ନା ବଡ ହେଇଗଲେ ବୁଲିବ ତ ସାଙ୍ଗସାଥି ଧରିକିରି ବୁଲିବ ଆଉ କଣ? ଏବେ ଛୁଆ ଅଛ ଘରେ ଛାଡିବା ପାଇଁ ଟିକେ ଡରୁଥିବେ? ଏକାଟିଆ।
ହୁଁ ହୁଁ ହେଲେ ଉଁ ବୁଲିଯିବା ପାଇଁ ହେଲେ ବହୁତ ଇଚ୍ଛା ଥାଏ ନିଅନ୍ତିନି ଆଉ କଣ କରିବୁ?
ସେଇଟା ହିଁ ତ କଥା ଛୁଆ ଥିଲେ ସେଥିପାଇଁ ନିଅନ୍ତିନି।
ହଁ ମେଳା ଦେଖି ଶିଖିବା ପାଇଁ ବି ଏମିତି ଛାଡନ୍ତିନି କୁଆଡେ ଯୋଉ ଘର ଲୋକ ଯୋଉଠି ଯଇଥିବେ ତାଙ୍କ ସହିତ ଯାଅ।
ହୁଁ ହୁଁ ହୁଁ।
ଏବେ ହେଲେ ଯାଉଥିବ ହେରି ସାଙ୍ଗମାନଙ୍କ ସହିତ ଆଉ।
ହଁ ଟିକେ ବୟସ ବଢିବା ସହିତ ତମକୁ ଟିକେ ଟିକେ ଫ୍ରିଡମ ମେବି ମିଳିବ।
ହଁ।
ଘର ମାନ ଘର ଲୋକ ବି କିଛି କି ଭୁଲ କରନ୍ତିନି ନା ଛୋଟ ଛୁଆ ଥା ହବ ବୋଲି ତ ସେମାନଙ୍କ ରେସପନସିବିଲିଟି ସେଇଟା ଥାଏ। ହୁଁ।
ପିଲା ଆଜିକାଲି ବହୁତ ପିଲା ଅଛନ୍ତି କଥା ମାନୁନାହାନ୍ତି ବାପାଙ୍କର ବି।
ସେଇଥିପାଇଁ ତ ସବୁ ଖରାପ ମାନେ ଇଏ ଆଡକୁ ଯାଉଛନ୍ତି ଜିନିଷ ଆଡକୁ। ଲାଷ୍ଟକୁ କିଛି ନହେଲେ ସୁଇସାଇଡ କରୁଛନ୍ତି। ଉଁ ହୁଁ କିଛି ତାଙ୍କ ସହିତ ଖରାପ ଘଟୁଛି ବି ଯାହା ସବୁ କରୁଛନ୍ତି ଘର ଲୋକଙ୍କୁ ବି ସେୟାର କରିପାରିବେନି। ଉଁ ନିଜେ ଡି ପ୍ରେଶନ ରହିକି ରହିିକା ଇଏ କରୁଛନ୍ତି। ଏମିତି ତ
ଡିପ୍ରେସନ।
ଡିପ୍ରେସନ କେବେ ଯାଇଚ।
ନା ମୁଁ ଡିପ୍ରେସନ କେବେ ଯାଇନି।
ମୁଁ ବି ଯାଇନି ଏମିତି କେବେ କିଛି ହେଇନି ବି।
ନାଇଁ ନାଇଁ ଏଇତ ଡିପ୍ରେସନ ନୁହେଁ ଡିପ୍ରେସନ ଗୋଟେ ଥାଏ ମେ ସବୁ ଦିନ୍ସର ଯେମିତି ଆମେ ଫାଷ୍ଟରେ ମାନେ ପ୍ରଥମ ପଢିଲେ ସେ କେନ୍ ମାନେ ଅଁ ଦ୍ଵିତୀୟ ପଢ଼ିଲେ ଏମିତି ଯୋଉ ଅନୁସାରେ ଯାଏ ଆମେ ଆମର କ୍ଲାସ ର ଯେମିତି ଷ୍ଟେଜଟା ବଢି ଚାଲେ ସେମିତି ସବୁର ସବୁ ଡିଜିଜର ଷ୍ଟେଜ ବି ସେମିତି ଥାଏ ହେଲା।
ହଁ।
ଗୋଟେ ଦିନ୍ସକୁ ଆମେ ଲାଇଟ୍ଲୀ ନବା ଗୋଟେ ଦିନ୍ସରୁ ସେଇ ଗୋଟେ ଦିନ୍ସରୁ ବାର ବାର ବାର ବାର ବାର ବାର ଭାବିବା ଭାବିବା ଯୋଉଟା ଭାବି ସାରିଲା ପରେ ଆଉ କିଛି ନଥିବ ଲାଷ୍ଟ ଷ୍ଟେଜକୁ ସେଇଟା ହେଲା ଡିପ୍ରେସନ। ମାନେ ଆଉ କି ଡିପ୍ରେସନ ମାନେ ଆଉ କିଛି ଭାବି ବି ପାରିବାନି। ଲାଷ୍ଟ ଷ୍ଟେଜ ହିଁ ସେଇଟା କି ଆଉ ତାପରେ ଆମର ଆଉ କିଛି ସେ ଦିନ୍ସଟା ଭାବନା ହିଁ ଆସିବନି। ଆମେ ପୁରା ଗୋଟେ ଅଲଗା ଦୁନିଆରେ ପସିିଯିବା। ଆମ ସହିତ କଣ ଘଟୁଚି କଣ ନାହିଁ। ସେଇ ଟାଇପ୍ ର କିନ୍ତୁ ଆମେ କହିଦୋଉଚେ କଥାରେ ଡିପ୍ରେସନ କିନ୍ତୁ ଡିପ୍ରେସନ ଯୋଉମାନେ ଥିବ ସେମାନେ ବୋକା ପାଲଟିଯିବେ। କିଛି ଜାଣିପାରିବନି ତାଙ୍କ ସହିତ କଣ ଘଟୁଛି ସିଏ କଁ ଖାଉଛନ୍ତି ପିଉଛନ୍ତି। ସେଇଟା ହେଲା ତାଙ୍କ ଲାଷ୍ଟ ଷ୍ଟେଜ୍ ଡିପ୍ରେସନର।
ହଁ ମୋ ମତରେ ତ ଡିପ୍ରେସନ ଯୋଉମାନେ ଯାଉଚନ୍ତି ସିଏ ଟିକେ ଭଗବାନ କୃଷ୍ଣଙ୍କର ଟିକେ ଦେଖିଦେବେ ଭିଡିଓ।
ହଁ ନିହାତି ପ୍ରକୃତ ମାନେ ସତ କଥା ଗୋଟେ ଥାଏ କି ଗୀତ ରେ ବି ସବୁ କିଛି ଯୋଉ ମାଇଣ୍ଡ ଟା ଇଏ ହେଇଯିବ ସାର୍ଫ ହେଇଯିବ। କାମ୍ ବି ହେଇଯିବ ଆଉ କିଛି କି ଯଦି କାହାର ଗାଥା ଶୁଣିଦବା ମାନେ ହୁଅ କିଏ ବି ଯିଏ ବି ହୋଉ ଯିଏ ଗୋଟେ ସ୍ପିରିଚ୍ୟାଲିଟି ବିଷୟରେ କୋହୁଚି ତ ଆମେ ସେଟା ଗାଥାଟା ଶୁଣିଦବା ତ ଶୁଣିଦେଲା ପରେ ସେ ଦିନ୍ସ ଗୁଡା ଯଦି ଆମେ ହଣ୍ଡ୍ରେଡ ପର୍ସେଣ୍ଟ ଭିତରେ ଅଛେ ସେଟା ଅଟଲିଷ୍ଟ୍ କୋଡ଼ିଏ ପର୍ସେଣ୍ଟ କମିଯିବ। ସେଇ କଥାରେ ହିଁ କମିଯିବ ଆମେ ସେଥୁରୁ ଟିକେ ତ ରିଲାକ୍ସ ସେସନ୍ ମିଳିବ ଆମକୁ।
ହଁ ସେଇଠି ତ ଆସିଥାଏ ତାହେଲେ ମନକୁ ଟିକେ ପରିବର୍ତ୍ତନ ହୁଏ।
ନିହାତି ନିହାତି ସବୁ ଦିନ୍ସର ପରିବର୍ତ୍ତନ ହିଁ ଘଟେ। ମେନ୍ କଥା ଆମେ ସେ ଦିନ୍ସକୁ କେତେ ଭାବୁଚେ କେତେ ଭିତେ ନେଇକି ଗ୍ରହଣ କରୁଚେ ଦିନ୍ସକୁ ହିଁ ଡିପ୍ରେସନ କରିବା ଆମେ ନିଜ ନିଜକୁ ହିଁ ଆମେ ଡିପ୍ରେସ କରିବା ନହେଲେ ବାକି ଅନ୍ୟ ମାନେ କେହି ଆମୁକୁ ଡି ପ୍ରେସନ କ ମାନେ ଡିପ୍ରେସ କରନ୍ତିନି।
ହଁ।
କାହିଁକି ହେଲାନି କାହିଁକି ହେଲାନି ଏଇ ଦିନ୍ସଟା ଯଦି ଭାବିବା ତ ଭାବି ଭାବି ହିଁ ଆମେ ଡିପ୍ରେସ କୁୁ ପଳେଇବା। ତ ସବୁ ଦିନ୍ସକୁ ଲାଇଟ୍ଲୀ ନବା ଉଚିତ୍।
ହୁଁ ହୁଁ
ଗୋଟେ ହିଁ ତ ଜନ୍ମ ପାଇଚେ ନା ତ ସବୁ ଯଦି ଆମେ ଏତେ ଓଭୋରଲୋଡ଼ କରିକରି ଚାଲିବା। ତ ଲାଇଫ ବଞ୍ଚିବା ଆଉ କଣ। ଛୁଟିଆ ମୁଣ୍ଡଟେ ଆମର ଏତେ ସବୁ ଦିନ୍ସ କଣ ସିଏ ଗ୍ରହଣ କରିପାରିବ।
ସବୁବୋଳେ ଭଗବାନ କୃଷ୍ଣଙ୍କର ବାଟରେ ଚାଲିବ ଆଉ ଠିକି ରାସ୍ତାରେ ଚାଲିବ। ତାପରେ ଯାଇ ନହେଲେ ଫସିଯିବ।
ସେଇଟା ହିଁ ତ ମେନ୍ କଥା ହେଲା କର୍ମ କର୍ମ ଯଦି ତମେ ଭଲ କରିବ ତ ଭଗବାନଙ୍କୁ ଡାକିବା ପାଇଁ ବି ପଡିବନି।
ହୁଁ।
ତମେ ଯଦି ଭଲ କର୍ମ କରୁଛ ଦେନ ଭଗବାନଙ୍କୁ ନ ଡାକ ଭଗବାନ କହୁନାହାନ୍ତି ମୋତେ ଡାକିବା ପାଇଁ ବି ତ ଯଦି କର୍ମ ଭଲ କରୁଛ ଭଗବାନଙ୍କୁ ନଡାକିଲେ ବି ଚଳିବ। ସେଇଥିରେ ହିଁ କର୍ମରେ ହିଁ ଭଗବାନ ମିଳିଯିବ ଅଟୋମେଟିକାଲି।
ଭଲ କର୍ମ କରିବ ଭଲ ଫଳ ପାଇବ।
ନିହାତି।
ମନ୍ଦ କର୍ମ କରିବ ଲାଷ୍ଟରେ ଭଗବାନ ତମ ସହିତ ତ ଛଳ କରିବେ।
କପଟ କରିବେ ଆଉ କଣ କରିବେ?
ଏଁ।
ହଁ।
ମହାଭାରତତ ଦେଖିଥିବ?
ହଁ ହଁ ମୁଁ ମହାଭାରତ ଟିକେକେ ଦେଖିଛିି? ଛୁଆ ଟାଇମରେ ଦେଖିଥିଲି ସେତେବେଳେ ତ ବହୁତ ଇଣ୍ଟଷ୍ଟଡ ସହିତ।
ହୁଁ।
ହଉ ଏବେ ତ ସମୟ ଅଛି ନେକ୍ସଟ କଲେ କଥା ହବା।
ଓ
କଲଟା କଟୁନି ସେପଟୁ।